ହଁ କୁହ କଣ କରୁଛ?
ଏଇଆକୁ ଶୁଆଇ ବୋଲି ରେଡି କରୁଛି ତାକୁ।
ହଁ କେବେ ସରିଲାଣି?
ନାଇଁ ଖିଆ ପିଆ ସରିନି ଖିଆ ଅକିଆ ରୋଷେଇ ସରିିଲା ଆଉ ଆ ବାବା ଯାଇ ଅଛନ୍ତି ଖେଳ ଦେଖିବାକୁ ଏଇଠି ହଉ- ହଉଛି ଆମର ମନ୍ଦି ର ପାଖରେ।
ହଁ ଟୁର୍ନାମେଣ୍ଟ ଚାଲିଥିବଆଉ।
ନାଇଁ ନାଇଁ ଖେଳ ହଉଛି ଖେଳ।
ହଁ ଟୁର୍ଣ୍ଣାମେଣ୍ଟ ଚାଲୁଛି ଇଏ ବି ଆମର ଯାଉଛନ୍ତି ଏ ମାର୍କେଟ ଉପରେ ନା ହଁ ମାର୍କେ କେଟ ଉପରେ ଆଉଛନ୍ତି ରାତି ସାଢ଼େ ଦିଟା ତିନିଟା ବେଲକୁ ଆସୁଛନ୍ତି କେଳିକେ
ରାତି!
ଓ ହୋ ହଁ ରାତି ଦିଟା ତିନିଟା ମ୍ୟାଚ ଚାଲିଛି।
ହଁ! ଏତେ ରାତିରେ ଆସୁଛନ୍ତି।
ହଁ ହଁ ଏ ଖେଳର ମାନେ ଚାଲିଛି ଖେଳ ଚାଲୁଛି ତ ପୁରା ଷ୍ଟାଡିୟମରେ ଯେ ଦିଇଟା ତିନିଟା ରାତିକି ଠିକ୍ ସରୁଛି ଦିଇଟାରେ ଠିକ ସାଢ଼େ ଦିଇଟା ବେଳକୁ କବାଟ ଫୋନ କରୁଛନ୍ତି ଫିଟା ବୋଲିକା କବାଟ।
ଓ ହ। ପୁଣି କେତେବେଳେ କଣ ଡ୍ୟୁଟି ଫୁଟି ଯାଉଛନ୍ତି ଲେଟ ହଉନି ନା କଣ?
ନାଇଁ ନାଇଁ ଆମର ଯୋଉ କାଚ କାମ ଘର ଆଲୁମିନିୟମ ସ ହେଇ କାମ ଗୁଡା କରୁଛନ୍ତି ତ।
ହଁ ହଁ।
ହଁ ସେ ସେ ଶୋଇ ପଡୁଛନ୍ତି ସେ ଦିଟା ତିନିଟା ବେଳକୁ ଠିକ୍ ଶୋଇଲେ ଆଠଟା ନଅଟା ନଅଟା ଯାଇଏ ଶୋଇକି ତାଙ୍କର ଉଠିକି ସାଢେ ନଟା ଦଶଟା ଭିତରେ ପଳଉଛନ୍ତି। ଆଉ ବାପା ଅଛନ୍ତି ସବୁ କାମରେ ଅଲଗା କାମ ଘରଥିତ ତାଙ୍କର ସବୁ ତୁଲେଇ ଦଉଛନ୍ତି। ସେ ତାଙ୍କର ଖେଳ ଭଲ ହୁଁ। ସେ ପାରାଦୀପ ବି ଖେଳି ଯାଉଛନ୍ତି ପଦିନ ହଁ ପରଦିନ ପାରାଦୀପ ଖେଳି ଯାଇଥିଲେ ବି।
ଓହଁ।
ହୁଁ।
ଭଲ କ୍ରିକେଟ ଖେଳୁଛନ୍ତି ନାଇ?
ହୁଁ କ୍ରିକେଟ ଖେଳ ପୁରା ଫାଷ୍ଟ ସବୁ ଛାଡ଼ି ହେଇଯିବ ସେ ଖାଲି କ୍ରିକେଟ ଛାଡ଼ି ପାରିବେନି। ଖେଳନ୍ତୁ ଯେତେ ଖେଳିବେ ବି ଦେହକୁ ଭଲ ହେତେ।
ଭଲ କିନ୍ତୁ ହଁ ବଡି ପାଇଁ ଭଲ।
ଭଲ ଚାଲିବା ଅପେକ୍ଷା ସିଏ ତାଙ୍କୁ ଖୁସି ତ କରୁଛନ୍ତି କାମକୁ ଯିବେ ଠିକ ମାନେ ସେ ଗୋଟେ ଗୋଟେ ଟାଇମ୍ କାମ କରିବେ ଗୋଟେ ଟାଇମ ଯେମତି କାମ କରିବେ ଠିକ ଦିଟା ତିନିଟା। ତିନିଟା ଭିତରେ ଆସିକି ସେ ଯେମିତି ଘରେ ରକିଥିବେ ଖାଇକି ଚାରିଟା ଭିତରେ ସେ ଖେଳ ପଡିଆରେ ଢୁକିବେ।
ହାଁ ହାଁ।
କେବଳ ବର୍ଷା ସିଜିନ ଟା
ହଁ।
ବର୍ଷା ସିନା ବର୍ଷା ସେଖାସେ ପଡ଼ିଆ ଓଦା ରହେ ଯେତିକି ଖେଳ ଖେଳିବାକୁ ଯିବେନି ନହେଲେ ମାନେ ଶୀତ ଦିନ ଯାକ ପୁରା ଡିଷ୍ଟିକ୍ ୱାଇଜ ଡିଷ୍ଟ୍ରିକ୍ଟ ପୁରା ବୁଲାବୁଲି କରି ପିଲା ଯୋଉ ଟୁର୍ଣ୍ଣାମେଣ୍ଟ କରନ୍ତି।
ହଁ।
ସେ ପୁରା ଖେଳିବାକୁ ଯାନ୍ତି।
ହଁ ହଁ ଆ ଚାଲିବେ ବି କଣ ଏଥିରେ ତ ପୁଣି ହାତ ଗୋଡ ସବୁ ତ ହଲୁଛି ନା ଏଥରେ ଆହୁରି ଭଲ
ହୁଁ ଧାଆଁ ଧପଡ଼ ମାନେ ବେଶୀ ଭଲ ନା ଖେଳକୁ
ହଁ ହଁ ହଁ।
ଟିକେ ରାଗୁଛି ତମେ ସବୁଦିନ ଏତେ ରାତିକି ଆସିବ କାମ ସାଙ୍ଗ ହବ ନ ହବ। କିନ୍ତୁ ସେ ବି ହେରି ରାଗିଯିବେ ତାପରେ ତା ବାସିଦିନ ନ କହିକି ପଳେଇଲା ପୁଣି ସଇଲା
ହୁ ହୁ ହୁ
ନାଇଁ ଖେ ଖେଳକୁ ମୁଁ ବାରମ୍ବାର ନାହିଁ କଲେ ବି ସେ ମାନୁନାହାନ୍ତି ସେ ଯାଉଛନ୍ତି ତେଣୁ କରିକି ମୁଁ ମୁଁ ମୁଁ ମୁ ସେଟା ଆଗରେ ଡାଗୁଛି କିନ୍ତୁ ମୋ ମନ ଭିତରେ କେମ ନା ସେ ଖେଳନ୍ତୁ ତାଙ୍କ ଦେହ ପାଇଁ ଭଲ। ଖେଳିଲେ ମତେ ବି ଭଲ ଲାଗୁଛି। ତାଙ୍କର ଗୋଟେ ଧାଁ ଧପଡା ଏଟା ଗୋଟେ ଅଭ୍ୟାସ ରହୁଛି।
ହଁ ଗୋଟେ ଅଭ୍ୟାସ ତାଙ୍କର ହେଇଯାଇଛି ଆଉ
ହୁଁ ଆମର ଏଇଠି ଜଣେ ଏବେ ଝିଅ ଯାଇଥିଲା ଯୋଉ ଜଣଙ୍କର ମ୍ୟାରେଜ୍ ଆନିଭର୍ସିରି ପାଟିରେ ଖାଇକି ଆସିକି ଖୁଡି ଝିଆରୀ କଣ ଆଗ କଥା ହଉଛନ୍ତି କଣ ଖାଇଛ ନ ଖାଇଛନ୍ତି ସେ ତାଙ୍କର କଥା ଚଲାଇଛନ୍ତି ହଁ ହୁଁ
ହଁ
ଅ ପୁଅ ଖାଇସାଇଲାଣି?
ହଁ ପୁଅ ଖାଇ ସାରିଲାଣି ଖାଇକି ତାକୁ ଏଠି ଶୁଆଉଛୁ ଆଉ
ହଁ ହଁ ଆଉ ଘରେ ସମସ୍ତେ?
ହଁ ସେମାନେ ଖାଇନାହାନ୍ତି କେହି ଆମର ବାପା ଯାଇଥିଲା ଆମର ତାସ ଖେଳିବାକୁ ଯାଇଥିଲେ ଆଉ ଖାଇ ନାହାନ୍ତି।
ଆମେ ଖାଇବୁ ଖାଇକିରି ଶୋଇବୁ ଆଉ ତାକୁ ଆଗ ଶୁଆଇ ଦିଏ।
ହୁଁ। ସିଏ ଶୋଇ ପଇଲେ ବି ଖାଇବା ବି ଶାନ୍ତିରେ ଖାଇବ ସେ ନହେଲେ ତ ଚାଲିକି ଚାରିଆଡେ ଖାଲି ହଇରାଣ କରୁଥିବେ ଛୋଟ ପିଲା ଏଇନା କି ଆଉ ଛୋ ଛୋଟ ପିଲା ମୁଁ ଜାଣିଛି ଆଉ ମୋ ଝିଅଟା ବି ଛୁଆ ଥିଲା ମୁଁ ସେତେବେଳେ କହଥିଲି ଯୋଉ ନାକରେ କାନ୍ଦନ୍ତି। ମୁଁ ହେନ୍ତେ କାନ୍ଦିଛି। କାନ୍ଦିଛି ବଡ଼ ଫ୍ୟାମିଲି ମଣିଷ ଭାରି କିଲିବିଲି ଆଉ ଆଉ କଣ ଆମର ବି ଗୋଟେ ଛୋଟ ପୁଅଟ ଅଛେ।
ହଁ ତମ ସାନ ଯାଙ୍କର
ହଁ ହଁ ପୁଅଟେ ଅଛି। ଆଜି ତ ସେ ତ ବୁଲେଇ ବୁଲେଇ କୁକୁରକୁ ବାଡଉଥାଏ ଆଉ
ଛୁଆ ଗୁରା ଭାରି ହଇରାଣ ବା
ଛୁଆ ହଇରାଣ କରିବେ ନି ଆଉ କିଏ ହଇରାଣ କରିବ।
ହଁ ହ ହ
ଛୁଆ ହଇରାଣ କରିବନି ଆଉ କିଏ କରିବ ଆଉ ହଁ
ତମର କେତେବେଳେ ଖିଆ ପିଆ ହେଇକିରି ଶୋଉଛ ପୁଣି ରାତିରେ
ଖରାଦିନେ ଏଗାରଟା ସାଢ଼େ ଏଗାରଟା ବାଜି ଜାଉଛି ମାନେ କାମ ସାନଟା ଦଶଟା ଭିତରେ ସିଏ କୁଳିଝଆରି ଖାଇକି ଆସିଲେ ଆମ ଦିଅର ଯିଏ ଖାଇକି ଆସିବେ ଆମେ ବାସ ବାପା ଖାଇସାରିଲେଣି ଆଉ ଇଏ ମା ମୁଁ ଆମ ଆଈ ଖାଇ ବସିଛନ୍ତି। ଆଉ ଜଣେଦିଜଣ ଜଣ ଖାଇସାରିଲାଣ ଖାଲି କଣ ଯଦି ଗୋଳାଗୋଳି କଲା ଏଇ ଅଛି ମାଛଫାଛରା ଖାଲି ଫ୍ରିଜ୍ ରେ ଥୋଇକି ହୁ ହୁଁ ରୁମୁକୁ ଯିବୁୁ ଶୋଇବୁ ଏଗାରଟା ମୋବାଇଲ ଦେଖି ଦେଖି ମୋବାଇଲରେ ଦେଖିଲାମାନେ ବାରଟା ବାଜୁଛି ହେଲେ ଏଗାରଟା ସାଢ଼େ ଏଗାରଟା, ଭିତରେ ସବୁ କାମ ତୁଟି ଯାଉଛି କିନ୍ତୁ।
ହଁ ହଁ, ହଁ, ହେଲେ ଆଈ ମାନେ କଣ ଆଇ ଶଶୁ!
ହଁ, ଆମ ଆଇସାଶୁ।
ସେ ଆସିକି ଏଇଠି ଅଛନ୍ତି।
ସିଏ ଅଛନ୍ତି ନୁହଁ ଆମେ ତାଙ୍କ ଘରେ ଅଛୁ।
ଅ ହ
ହୁଁ
ଅ ହ, ହ ସସୁର ଘରିକା ସବୁ
ହଁ, ଆମେ ତା- ହଁ, ସିଏ ଆମ ମା ଯି ସିଏ ଗୋଟିଏ ଝିଅ, ତାଙ୍କର ଆଉ ଭାଇ ନାହିଁ। ଭାଇ ନାହିଁ, ବାପା ମରି ଯାଇଛନ୍ତି ଛୁଆ ବେଳୁ ବାପା ଚାଲି ଯାଇଛ ପିଲାଙ୍କ ର ଛୁଆ ବେଳୁ ଯୋଉ ହଁ ଆମ ଆଈଙ୍କ ପାଖରେ ଆମେ ଅଛୁ।
ଓ, ହଁ ଗାଁରେ ପୁଣି ଜାଗା ବାଡି଼ ଅଛି ନା ନାଇଁ ପୁଣି।
ଆଜ୍ଞା, କଣ କହିଲ?
ମୁଁ କହିଲି ଗାଁରେ ପୁଣି ଜାଗା ବାଡି଼ ଅଛି ନା ନାଇଁ।
ବାପା ଛାଡି଼ ଦେଇଛନ୍ତି
ଅ, ହ
ବାପା ତାଙ୍କ ଭାଇ ମାନଙ୍କୁ ଛାଡି଼ ଦେଇଛନ୍ତି।
ହ, ହ
ହଁ, ବାପା ତାଙ୍କ ଭାଇ ମାନଙ୍କୁ ଛାଡି଼ ଦେଇଛନ୍ତି। ଆମେ କେବଳ ଆମ ମୋ ଅଜାଘର ଯୋଉ ସମ୍ପତ୍ତି
ହଁ, ହଁ, ହଁ।
ଆମେ, ଆମେ ହଁ ଆମ ଅଜାଘର ସମ୍ପଦି ରେ ଆମେ ଅଛୁ, ତଥାବି ଆମ ଅଜାଘର ସମ୍ପତ୍ତି ଆମର ପଡ଼ିଛି ଆମେ ଆମ ଆଈ କିଣିଛନ୍ତି ବାପାଙ୍କ ଘର ଗାଁ ରେ
ହୁଁ
ଜାଗା ଆଢ଼େଇ ଗୁଣ୍ଠୁ କିଣିଥିଲେ ଆମେ ହେଇଠି ଘର କରିକି ବର୍ତ୍ତମାନ ଅଛୁ। ଆମେ କହିଲା ବେଳେ ଆମ ବାପାଙ୍କ ଘର ଗାଁରେ ଅଛୁ। କିନ୍ତୁ ଆମ ଆଈଙ୍କ ସମ୍ପତ୍ତିରେ ଅଛି ଯେ ହେତୁ ଆମେ ଆଈଙ୍କ ଘରେ ଅଛୁ। ହୁଁ, ହୁଁ ମା ତ ଗୋଟେ ଝିଅ ଆଉ ଉ ତାଙ୍କ ମାଆକୁ ସିଏ ରଖିଛନ୍ତି ଏଇଠି ଆମେ ସମସ୍ତେ ଆଉ ବାପା, ମା ଆଉ ଆଈ। ସିଏ ତିଇନି ପ୍ରାଣୀ ଆମେ ତିଇନି ଆଉ। ତା ସାନ ଦିଅରର ଗୋଟେ ପୁଅ ମୋର ଗୋଟେ ଝିଅ ଖାଲି। ଏମ୍ ତି ଆଉ। ଆଉ କଣ ତମର କି ଅଫିସ୍, ଇଁ କୋ -କୋଉ ଠିକି ଡ୍ୟୁଟି ଦେଉଛନ୍ତି କୋଉ କା- ଜବ୍ କରୁଛନ୍ତି?
ଏମାନେ
ହ୍ୟାଲୋ।
ତ ଆମ ଯୋଉ ମାଙ୍କର ଭାଇ। ଆମ ଶାଶୁଙ୍କ ଭାଇ ନାହାନ୍ତି।
ନା ଆମ ମାଙ୍କର ଭାଇ ନାହାନ୍ତି, ସେ ଖାଲି ଗୋଟିଏ ଝିଅ।
ହେ ଡ
ସେ ତାଙ୍କ, ତାଙ୍କ ମାର ଗୋଟିଏ ଝିଅ ସେ। ସେ ତାଙ୍କ, ବାପ ଘରେ ଜାଣିକି ସେ ଅଛନ୍ତି ଆଉ। ଆମେ ବି ସେଇ ଅଜାହର ଗୋତ୍ରକୁ ସମସ୍ତେ ଆସିଲୁ ଆଉ।
ହଁ ଭଲ ଆଉ ଗୋଟିଏ ଝିଅ ଆଗକୁ ପଛକୁ ତ କେହି ନାହାନ୍ତି ଆଉ।
ନାଇଁ କେହି ନାହାନ୍ତି ତାଙ୍କର ଭାଇ ବି ନାହିଁ କା କି ଭଉଣୀ ବି ଆଉ କୋଉଠି ନାହାନ୍ତି। କେଇ ନାହାନ୍ତି।
ହଁ ହଁ।
ହୁଁ। ଆଉ
ଆମ ଯୋଉ ଡକ୍ଟରଙ୍କ ପାଖେ ଗାଡ଼ି ଚଲଉଛନ୍ତି।
ଓ ହୋ।
ହଁ ଅ।
ତାହେଲେ ସେ ସକାଳ ଆଠଟା ନଅଟା ଭିତରେ ଯିଏ ଯାଉଥିବେ।
ହଁ ସକାଳେ ସାତଟା ବେଳୁ ସିଏ ଯାଆନ୍ତି ହାରି ଆଉ ବାରଟା ଗୋଟା ବେଳକୁ ଆସନ୍ତି। ଖାଇବେ ରେଷ୍ଟେ ନେବେ ପୁଣି ଚାରିଟା ବେଳକୁ ପୁଣି ଯିବେ ହାରି ପୁଣି ସେଇ ସାତଟା ରାତିକି ଆସିବେ ଆଉ।
ହୁଁ।
ହଁ।
ତ କେତେଟା ଭିତରେ ଦିଟା
କଣ କହିଲେ।
ଦିଟା ଭିତରେ ଆସନ୍ତି।
ନାଇଁ ବାରଟା ଗୋଟାଏ ବେଳକୁ ସାଢେ ଗୋଟାଏ ଏମତି ଆସନ୍ତି।
ଏତେ ଚଞ୍ଚଳ ପଳେଇ ଆସନ୍ତି।
ହଁ ଆସିକି ପୁଣି ଥରେ ଯାଆନ୍ତିିବା।
ଓହୋ ଖାଇ ପିକି ଯାଆନ୍ତି ପୁଣି ଥରେ।
ଖାଇ ପିଇକି ରେଷ୍ଟେ ନେବେ ଆଉ ତା ପଛରେ ପୁଣି ଚାରିଟା ବେଳକୁ ପୁଣି ଚକ୍ ଚକ୍ ନାଇଁ ଆସନ୍ତି ସେ ମା ଆସନ୍ତି ଆସ ଆସିକରି ସେ ମା ବି ଖାଇ ପିଇକିରି ରେଷ୍ଟେ ନିଅନ୍ତି ପୁଣି ସେଇଠୁ ପୁଣି ଯାଆନ୍ତି।
ହୁଁ ହୁଁ।
ରା ଯୋଉ ରାଜଭବନ ରାଜଭବନ ରେ ସେ ମା ସାର୍ ପ୍ରଶାନ୍ତ ଡକ୍ଟର ସେ ମେଡିସିନ୍ ସ୍ପେଶାଲିଷ୍ଟି।
ହୁଁ। ଥିବ ଆଉ ନହେଲେ ହେଇଥିବେ ସେ ଦିପରକୁ ପଳେଇ ଆସନ୍ତେ ତାହେଲେ ଖାଇ ପିଇକି ଯାଆନ୍ତି ହାରି ତାହେଲେ ହଁ ହ ଖାଇ ପିଇକି ଗଲେ କେତେ ରାତିକି ଆସନ୍ତି।
ଆ ପୁଣି ସେଇ ସାତଟା ବେଳକୁ ଆସନ୍ତି ସାତଟା ଆଠଟା ଏମିତି ଆଉ।
ହୁଁ ହୁଁ ସାତଟା ସାତଟା ଆଠଟା ରାତି ବାଜି ଯାଏ ଆଉ ତାହେଲେ ବୁଲା ବୁଲି ପ୍ରାୟ ଟାଇମ୍ କରନ୍ତି ନା କରନ୍ତିିନି।
ହଁ ବୁଲାବୁଲି ସେ ଛକରେ ସେ ବୁଲାବୁଲି କରିକିରି ସିଆଡ଼ୁ ଆସିବ। ଆସିକିରି ଏଇଚି ଛୁଆ ମୋ ପୁଅକୁ ପୁଅକୁ ଟିକେ ବୁଲେଇବେ ତାକୁ ଟିକେ ବୁଲେଇବେ କଣ ଟିକେ କିଣିକି ଆଣିକି ଦେବେ ତା କୁ ସେଠୁ ତାକୁ ଛାଡ଼ି ଦେଇକି ସେ ସେଇ ମନ୍ଦିର ଆଡ଼େ ଯିବେ। ପୁଣି ସେଇଟୁ ଆସିବେ ଦଶଟା ସାଢେ ଦଶଟା ଏଗାରଟା ଏମତି ରାତିରେ ଆସିବେ।
ହଁ ଖାଇ ପିଇବୁ ହଁ ପା ଆଜି ଆଜି କାଲି ତ ସମସ୍ତେ ମୋ ମାନେ ମୋବାଇଲ୍ ଆଉ ବାହାରେ ବୁଲିବା ଟା ପୁରା ସମସ୍ତିଙ୍କର କମ୍ପଲସରୀ। ହେଇଗଲା ହେ ହେ ବୁଲାବୁଲି ଟା ଫାଷ୍ଟେ।
ହଁ ସେଇଟାକୁ ଆଉ କହିବାକୁ ପଡ଼ିବନି।
ହଁ ଅ ହଉ।
ହଉ ହଉ ରଖୁଚି କାଲି କଥା ହବା ଆଉ ହେଲା ହଉ।